ହଁ କଣ କରୁଥୁଲୁ?
ଏଇ ଏ ଏଇ ଟାଇମ୍ ତ ଜାଣିଚୁ ଆଉ ରୋଷେଇ ଆଉ।
ହୁଁ ଆଚ୍ଛା ଆଚ୍ଛା ହଁ ମୁଁ ବି ରୋଷେଇ କରିନି କରିବି ଆଉ। ଆଜି ଆମେ ମା ଆଉ ତାର ମମତା ବିଷୟରେ କଥା ହବା ହେଲା।
ହଁ।
ମା ହେଉଚି ସ୍ନେହ ତ୍ୟାଗ ଆଉ ନିଃସ୍ଵାର୍ଥ ପ୍ରେମର ପ୍ରତୀକ ହେଲା। ମା ମମତା ପୃ ଥିବୀରେ ସବୁଠାରୁ ପବିତ୍ର ଆଉ ଅମୂଲ୍ୟ ସମ୍ପଦ। ସେ ସନ୍ତାନର ସୁଖ ପାଇଁ ନିଜର ସବୁ କଷ୍ଟକୁ ହସି ହସି ସହିଥାନ୍ତି ହଁ ନା ନାଇଁ। ସନ୍ତାନ ଯଦି ଦେହ ଖରାପ ହେଲା ମା ରାତି ସାରା ଉଜାଗରରେ ରହି ସେବା କରନ୍ତି। ସନ୍ତାନର ସଫଳତାରେ ସବୁଠାରୁ ଅଧିକ ଖୁସି ମଧ୍ୟ ସେ ହୁଅନ୍ତି।
ଦୁନିଆରେ ଯଦି ସବୁଠୁ ହଁ ସବୁଠୁ ଯଦି ମାର ବେ ଶୀ ଦୁନିଆରେ କାହାର କଷ୍ଟ ଥାଏ ସିଏ ହୋଉଚି ମା।
ହୁଁ।
ମା ଭଳିଆ ତ୍ୟାଗ କେହି ସଂସାର କରିପାରିବେନି।
ହୁଁ। ତ ତାର ସ୍ନେହ ଆଦର ଓ ଆଶୀର୍ବାଦ ସନ୍ତାନକୁ ସଠିକ ପଥରେ ଚାଲିବାକୁ ପ୍ରେରଣା ଯଦି ମା ଯଦି ଆମକୁ ଠିକ ବାଟରେ ନ ଚଲେଇଥାନ୍ତା ତାହେଲେ ଆମେ କଣ ଠିକ୍ ବାଟରେ ଚାଲି ପାରିଥାନ୍ତେ କି ତ ସ୍ନେହ ଆଉ ଆଶୀର୍ବାଦ ମଧ୍ୟ ମାର ଜରୁରୀ
ହଁ
କର୍ତ୍ତବ୍ୟ ହଉଛି ଆମେ ମା କୁ ସମ୍ମାନ କରିବା ତା କଥା ମାନିବା ଓ ତାକୁ ଭଲ ପାଇବା। ତ ଉଁ ଏଇଟା। କିନ୍ତୁ ଯେତେବେଳେ ଜନ୍ମ ହୁଏ ଗୋଟେ ପିଲାଟେ ଜନ୍ମ ହେବା ହେଇନ ଥାଏ ଯେତେବେଳେ ସେତେବେଳେ ବି ମା କେତେ କଷ୍ଟ ପାଏ କଷ୍ଟ କରିକି ତାକୁ ଜନ୍ମ କରେ ସାତ ମାସ ନଅ ମାସ ଗର୍ଭରେ ରଖି ତାକୁ କଷ୍ଟ ପାଏ। ହଁ ନା ନାଇଁ ତା ମା ଯତ୍ନ ବି ନିଏ ସେ ଖାଇବ। ପିଲା କେମିତି ଭଲରେ ବଢିବ ବୋଲି ମା କଣ କରେ ଯେତେବେଳେ ମା ପେଟରେ ଥାଏ ସେ ଭଲ ଖାଦ୍ୟ ଖାଏ କମ୍ ବମ୍ ପରିଶ୍ରମ କରିବାକୁ ବି ଡରେ ବହୁତ୍‌ ପରିଶ୍ରମ କରିପାରେନି। ତ ସେଟା କର।
କେତେ ଠାକୁରଙ୍କୁ ଡାକିକି କେତେ ଗୀତା ଭାଗବତ କେତ୍ କେତେ ମାନସିକ କରିକି ସନ୍ତାନ ଟିକେ ପ୍ରାପ୍ତି ହବା ପାଇଁ କେତେ କଷ୍ଟ ସିଏ ସହେ।
ହୁଁ ହୁଁ ହୁଁ। ତ ସେଇଟା ସେ ଯେ ବହୁତ କଷ୍ଟ କରେ ଆମକୁ ଠିକ୍ ଟାଇମ ରେ ଖାଇବାକୁ ଦିଏ। ଆମର ପାଠ ପଢା ବି ଦେଖେ ତ ବାପାଙ୍କୁ ବି ଠିକ୍ ବାପ୍ ବାପାଙ୍କୁ ସବୁବେଳେ ବୁଝାଏ ବାପାଙ୍କୁ ବୁଝେଇକି ଆମ ସବୁ କାମ ମଧ୍ୟ କରିଦିଏ। ମା ମାରିଲେ ବି ମା ମାଡ଼ କେବେ ବି କଷ୍ଟ ଲାଗେନି କିନ୍ତୁ ବାପା କ ମାଡ ଆମକୁ ଡର ଲାଗେ କିନ୍ତୁ ମା ମାଡ କୁ ଆମେ କେବେ ଡରୁନା କାରଣ ମା ହଉଛି ଉ ମା। ମାଡ ଆମକୁ ସାଧାରଣିଆ ଲାଗେ କିଛି ମାନେ କଷ୍ଟ ଲାଗେନି ମାର ମାଡ ହଁ ନା ନାଇଁ।
ହଁ। ମୋ ବୋଉତ ଥିଲା ବୋହୁତ୍‌ ଇଏ ସବୁବେଳେ ସବୁ ମୁହର୍ତୁ ତରେ ସୁଏ ତାର ମାନେ ଏତେ ଭଲ ପାଇବା ଥିଲା ଯେ ଛୁଆମାନଙ୍କ ପ୍ରତ୍ ତି କହିଲେ ନ ସରେ ଗୋଟେ ଦିନ ଯଦି କଲ ନ କଲେ ମୁଣ୍ଡ ଖରାପ୍ କରିଦବ। କାହିଁକି ଆଜି ଫୋନ କରୁନୁ ଆଉ ମିତି ସବ୍ ତିନିଏ ଆମ ସମସ୍ତଙ୍କୁ ଭାଇ ଭଉଣୀ ଚାରି ଜଣ ଯାକ ସମସ୍ତଙ୍କୁ। ଟିକେ ନ ଦେଖିଲେ ପୁରା ତାର ମୁଣ୍ଡ ଖରାପ ହେଇଯିବ କୋଉ ଅସ୍‌ ଓଷା ବାର ହୋଉ ଯେତେ ହେଇଥିବ ସବୁଥିରେ ଆଗ ପିଠାପଣା ଭୋ ସବୁ କରିବ। ସବୁ ଓଷାରେ ସବୁ ପିଠା ଆମ ଘରେ ହେଇଥିବ।
ମୋ ବଉ କୁ ଆଉ ବୋଉ ମା ର ସ୍ନେହ ତ ପୁରା ଅପାର ତାର ତ ତାର କିଛି ତୁଳନା ହିଁ ନାହିଁ। ଉରେ।
ହୁଁ ଆମକୁ ବାପାଙ୍କ ମାଳରୁ ବି ସିଏ ବଞ୍ଚାଏ। ହଁ ନା ନାଇଁ ବାପା ଯେତେବେଳେ ଗାଳି ଦେବେ
କୋହୁ ଦିନ ନଥିବ କୋଉ ବାପା କହିବା ଆଗରୁ ମା ଆଗରେ ଠିଆ ହେଇଥିବ।
ହୁଁ।
ଯଦି କୋଉ ଭୁଲ କାମ କରିଦେଇଛୁ କି ଆଜି ତା କଥା ମାନିନୁ କଣ ହେଇଥିବ ଯଦି ବାପ୍ ପା ସିଏ ଆଗେରେ ଠିଆ ହେଇଥିବେ ରାଗି ଯାଇଥିବେ ବାପା ମାଆ ଆଗରେ ଆସି ଠିଆ ହେଇଥିବ କି ରାଗିଗଲେଣି ମାନେ ମାରିବେ। ଛୁ ସିଏ ଆଗରେ ଠିଆ ହେଇଥିବ ମା।
ହୁଁ।
ଆ ତା ବିଷୟରେ ଆଉ ତ ଯାହା କହିଲେ ବି ସରିବନି।
ମା ହେଉଛି ଆମର ପ୍ରଥମ ଶିକ୍ କ୍ଷକ ହଁ ନା ନାଇଁ ସେ ଆମକୁ ଫାଷ୍ଟ କଥା କହିବା ଶିଖାଏ ଚାଲିବା ଶଖ ଖାଏ ଭଲ ଆଚରଣ କରିବା ଶିଖାଏ ଆଉ ବଡ ମାନଙ୍କୁ କେମିତି ସମ୍ମାନ ଦେବା ଆଉ ସ ତ୍ଯ ପଥରେ ଚାଲିବା ମଧ୍ୟ ସେ ଶିଖାଏ ଏବେ ଆମେ ଯଦି କିଛି ଭୁଲ କରୁ ତାହେଲେ ମା ଆମକୁ ମାରିକ କି କଣ କରେ? ଏଇ ସେ ଭୁଲ ଟା କରିବୁନି ବଡ ମାନଙ୍କୁ ଜବାବ୍ ଦେଲେ କହିବ ନାଇଁ କାଇଁ ଜବାବ୍ ଦେଲୁ ସେ ଏତେ ସବୁ ଜିନିଷ କଣ କରିବା କଥା। ତ ସେସବୁ ଜିନିଷରେ ଆମକୁ ଆକଟ କରେ ଆମେ ଯଦି ଭୁଲ ରାସ୍ତାରେ ଯାଇଥାଉ ସେ ଆମକୁ ସେଇ ରା ସ୍ତାରୁ ବାହାର କରିବାରେ ଆଜି କାଲି ମା ମାନେ ବି ହୁଁ ବାହାର କରିବାକୁ ଚେଷ୍ଟା କରେ ଆଜିକାଲି ମା ମାନେ ବି ଯୋଉ କଣ କରୁଛନ୍ତି ପିଲାମାନଙ୍କୁ ପା ପାଠ ପଢ଼ଉଚନ୍ତି, ତାଙ୍କ ଟ୍ୟୁସନ୍ ବନ୍ଦ୍ ଅ ଟିଉସନ୍ ଦାୟିତ୍ଵ ନ ନେଇକି ନିଜେ ଘରେ ପାଠ ପଢଉଛନ୍ତି ତାଙ୍କୁ ସବୁ ଭୁଲ ବାଟରୁ ରକ୍ଷ ରକ୍ଷା କରୁଚନ୍ତି ଆଉ କଣ ବାପାଙ୍କ ଗାଳିରୁ ବି ରକ୍ଷା କରୁଚନ୍ତି। ସେ ତୁ କେମିତି ଭଲ କ କଥା କହିବୁ ସତ କଥା କହିବୁ ମିଛ କଥା କହିବୁନି ସେ କଥା ବି ବତଉଚନ୍ତି। ଆଉ କେମିତି ବଡମାନଙ୍କୁ ଆଦର କରିବ ସେଟାବି ବତଉଛନ୍ତି ଆମେ ଯଦି କିଏ ଘରକୁ ଆସିଲେ ଆମେ ପିଲାମାନେ ଅଛନ୍ତି ଯେ ବସିଥିବେ ଉଠିବେନି ହଁ କିନ୍ତୁ ମା କହିବ ଏଇ ସେଠୁ ଉଠିଯା ଆସିଲେଣି ବଡ ଲୋକ ନମସ୍କ କାର ରହ ଜୁହାର୍ କର୍ ତାଙ୍କୁ କରିକି ତାପରେ ତାଙ୍କୁ ଖାଇ ପାଣି ଗ୍ଲାସ୍ ଟାଣିକି ଦେ ମା ସବୁ ଶିଖାଏ ସେଗୁଡା ସବୁ କିଏ ମା ହିଁ ଶିଖେଇବ
ମା ଶିଖେଇ ହଁ ବାପା ତ ତାଙ୍କର ଯୁଆଡେ ତାଙ୍କ ଧନ୍ଦାରେ ଗଲେ ଗଲେ ମା ତ ରହିଲା ଚ ଚବିଶ ଘଣ୍ଟା ଛୁଆଙ୍କ ପାଖରେ ବାପା ଯେତିକି ତାଙ୍କ କର୍ତ୍ତବ୍ୟ ବାହାରକୁ ପଳେଇଲେ ମା ସବୁ ରହିଲା ପାଠ ପାଠ ପଢ଼ିବାଠୁ, ଉଠେଇବାଠୁ, ସକାଳୁ ଟ୍ୟୁସନ୍ ବିଦା କରିବାଠୁ, ସ୍କୁଲ୍ ବିଦା କରିବାଠୁ ସବୁ ହୋଉଛି ମା ର କର୍ତ୍ତବ୍ୟ ନବେ ହଁ
କଣ ଆଜି ଭଲ ଲାଗିଲା କୋଉ ଟିଫିନଟା ନେବେ, ଜଳଖିଆରେ ସ୍କୁଲକୁ। କୋଉଟା ଆସିଲେ ଖାଇବେ? ଆଉ ଠିକ୍ ଟାଇମ ରେ ସ୍କୁଲ କୁ ଟିଫିିନ୍ ଦେଇକି ରେଡି କରେ ବହି ପତ୍ର ସଜେଇ ଦିଏ ଆଉ ଆସିଲେ ଚାରି ଟା ବେଳେ ପୁଣି ଚା ସ୍କୁଲ୍ ରୁ ଫେରିକି ଆସିଲେ ଆମକୁ ଭାତ ବାଢ଼ି ଦିଏ ଖାଇବା ପାଇଁ ମା ଆଉ ମା ସବୁ କାମ ଟାଇମ୍ ରେ କରେ। ରବିବାର ଦିନ ବି ସିଏ କାମ କରିଥାଏ। ଏଇ ଦୁନିଆରେ ବାପା ସାତ ଛଅ ଦିନ ଅଫିସ୍ ଯାଆନ୍ତି କିନ୍ତୁ ରବିବାର ଦିନ ରେଷ୍ଟ
ବ କିନ୍ତୁ ମା ର ସପ୍ତାହ ସାରା ରେଷ୍ଟ ନାହିଁ। ସାତ ଦିନ ଯାଙ୍କ ମା ର ରେଷ୍ଟ୍ କିଛି ନାହିଁ ସିଏ ତ ସବୁବେଳେ ମା ଚିନ୍ତା କରିବ ମୋ ଛୁଆ ସକାଳ ପାଇଲେ କଣ ଖାଇବେ? ପ୍ରଥମରୁ ଉଠିଲା ମା ବିଛ୍ ଛଣା ଛାଡ଼ି ନଥିବ ଆଗେ ଚିନ୍ତା କରିବ ମୋ ଛୁଆ କଣ ଖାଇବେ।
ହୁଁ-ହୁଁ ତ ମା କଣ କରେ? ସକାଳୁ ଉଠି ରାତି ବୋହରୁ ରାତିରୁ ଉଠେ ଉଠିକି ସେ ଗାଧେଇ ପାଧି କି ନିଜ ନିତ୍ୟ କର୍ମ ସାରିକି ଫାଷ୍ଟ ପୂଜା କରେ। ପୂଜା କରିକି ଛୁଆ ମାନଙ୍କ ପାଇଁ ଟିଫିନ୍ ବନାଏ। ଛୁଆ ମାନେ ଘର ସଦସ୍ୟ ଶାଶୁ, ଶଶୁର ସମସ୍ତଙ୍କର ସେବା କରେ। ସମସ୍ତଙ୍କ ପାଇଁ ଜଳଖିଆ ତିଆରି କରେ ତାପରେ ପୁଣି ସେମାନଙ୍କୁ ସମସ୍ତଙ୍କୁ ଟାଇମ୍ ରେ ଟାଇମ୍ ଖାଇଆକୁ ଦିଏ ଖାଇଆକୁ ଦେଇ ସାରିଲା ପରେ ପୁଣି ନିଜେ ବହୁତ୍ ଡେରିରେ ଖାଏ। ଜଳଖିଆ ବି ଖାଉ ଖାଉ ତାର ଡେରି ହେଇଯାଏ। ସେ ନିଜ କଥା କେବେ ଚିନ୍ତା ନ କରିଥାଏ। ଚିନ୍ତା କରିନଥାଏ ତାପରେ ଜଳଖିଆ କରି ହୁଁ ।
ତ ଏଗାରଟା ଭିତରେ ଖାଇଲେ ନହେଲେ କୋଉ ଦିନ ଆ ଯଦି କାମ ନ ସର୍ଲା ତ କେତେବେଳ ହେଲା ଠିକଣା ନାହିଁ କେତେବେଳେ ବାରଟା ହେଇଯାଉ ତ କେତେବେଳେ ସକାଳ ଟିଫିନ୍ ଖାଇଲା ବେଳକୁ ଗୋଟେ। ଏଗାରଟା କୋଉନ ବାରଟା ହେଇଯାଉଛି ତ କୋଉନ ସାଢେ ବାରଟା ବି ହେଇ ଯାଉଛି। ଚି ସକାଳେ ତାଙ୍କ ଛୁଆଙ୍କର ସବୁ ଟିଫିନି ପତ୍ର ସ୍କୁଲୁ ବିଦା କରିକି ସବୁ ସାରିକି ପୁଣି ଧୁଆ, ମଜା, ପୋଛା କରି ସାଇଲା ବେଳୁକୁ ସିଏ ଖାଇଲାକୁ ଡେଲି ବାରଟା ସକାଳ ଖାଇବା ହେଇଯାଉଛି।
ହୁଁ ହେଇଟା ଏମିତି ମା କିନ୍ତୁ କିତୁ ମା ଭାବିନଥାଏ ଯେ ମୁଁ ମତେ ଭୋକ ଲାଗିଲାଣି କି କଣ ସେ ଖାଲି ନିଜ ଛୁଆ ପାଇଁ ନିଜ ପରିବାର ପାଇଁ ସମସ୍ତଙ୍କ ପାଇଁ ସେ ତ୍ୟାଗ କରିଥାଏ। କିନ୍ତୁ ଆଜିକାଲିର ଯୁଗ ତାର ତ୍ୟାଗ ବୁଝୁନାହାନ୍ତି ଆଜିକାଲିର ମାନବ ସମାଜ ଏ ମା ର ତ୍ୟାଗ ବୁଝୁନାହାନ୍ତି। ସିଏ ଯୋଉ କଷ୍ଟ କରିଚି ଯୋଉ ଛୁଆକୁ ବଢେଇଚି ଛୋଟରୁୁ ବଡ଼ କରିଚି ଏସବୁ ଜିନିଷ ଆଜିକାଲିର ମାନବ ସମାଜ ବୁଝି ପାରୁନାହାନ୍ତି ଆଜିକାଲି ସେମାନେ ନିଜ ମାଆ କୁ ନଭଲ ପାଇକି ନିଜ ସ୍ତ୍ରୀ ପିଛା ତାଙ୍କ ସମୟ ପରିବାହିତ କରୁଚନ୍ତି। ପିଲାମାନେ କଣ କରୁଚନ୍ତି ମା କୁ ନେଇକି ବୃଦ୍ଧାଶ୍ରମରେ ଛାଡି ଦଉଚନ୍ତି ବୁ ବୃଦ୍ଧା ସମରେ
ପିଲା ଯେତେବେଳେ ବଡ ହେଇଯାଉଚନ୍ତି ମା କୁ କୋ କୋସ୍ଚୀନ ମା ବାପକୁ କରୁଚନ୍ତି ତମେ ଆମ ପାଇଁ କଣ କରିଥିଲ। ସମସ୍ତ ତ ଦୁନିଆରେ କରିଚନ୍ତି ତମେ କରଚ ଏଇଟା ହଉଚି ତାର ମାନେ ମୂଲ୍ୟ। ତମ ମାଙ୍କର।
କିନ୍ତୁ ଆମର କର୍ତ୍ତବ୍ୟ ହଉଚି ଆମେ ମା କୁ ସବୁବେଳେ ସମ୍ମାନ କରିବା ତା କଥା ମାନିବା ତା ସେବା କରିବା ଆଉ ତା ମନରେ ଆମେ କଷ୍ଟ ଦେବାନି ମା ର ମମତା ହୋଉଚି ଚି ଅମୁଲ୍ୟ ଅତୁଳନୀୟ ଓ ଚିରଶ୍ନରଣୀୟ ତ ସେଥିପାଇଁ ଆମେ କଣ କରିବା ଆମ ପାଖ ପଡିଶାରେ ଯୋଉଠି ତମେ ଦେଖୁଛ ବାପା ମାଙ୍କ ଉପରେ ଅତ୍ୟାଚାର ହୋଉଚି ବିଶେଷ କରି ମା ମାନଙ୍କ ଉପରେ ଯୋଉ ଅ ତ୍ୟାଚାର ହୋଉଚି ଆମେ ତାକୁ ବନ୍ଦ କରିବା କଥା ଚେଷ୍ଟା କରିବା ଯେ ତାଙ୍କୁ ବୁଝେଇବା ଆଉ ଏଇ ସମାଜକୁ କିଛି ବାର୍ତ୍ତା ଦେବା ଯେ ସେ ତାଙ୍କ ମାଆ ମାନଙ୍କ ଉପରେ ଅତ୍ୟାଚାର ନ କରନ୍ତୁ। ନ କରନ୍ତୁ ସେମାନେ ତାଙ୍କୁ ଭଲ ଶିକ୍ଷା ଦେବା। ତାଙ୍କ ମାଆଙ୍କୁ ସେମାନେ ଆମେ ଯେତେବେଳେ ଛୋଟବେେଳେ ଚାଲି ପାରୁନଥିଲେ ମା ଆମକୁ ଚଲେଇଥିଲେ। ତ ସେମାନେ ବି ବୁଢ଼ା ବୁଢୀ ହେଲା ପରେ ସେମାନେ ବି ଚାଲି ପାରୁ ନଥିବେ ତ ତାଙ୍କୁ ଆମେ ତାଙ୍କୁ ଚଲେଇବା ଆମେ ତାଙ୍କୁ ଖୁଆଇବା ଆମେ ତାଙ୍କୁ ଯତ୍ନ ତ୍ନ ନେବା ଆମେ ତାଙ୍କ ମୁଣ୍ଡ କୁଣ୍ଡେଇଦବା ଆମେ ତାଙ୍କୁ ହାତ ଧରିକି ଖୁଏ ସେଇଟା ହିଁ ଆମ କର୍ତ୍ତବ୍ୟ ସେଇଟା ଏ ମାନବ ସମାଜର କ ର୍ତ୍ତବ୍ୟ ପ୍ରତ୍ୟେକ ମା ପ୍ରତି କର୍ତ୍ତବ୍ୟ ମାନବ ସମାଜର। କିନ୍ତୁ ଆଜିକାଲି ଆଧୁନିକ ଯୁଗରେ କଣ କ
କାଲି ହ କେହି ପିଲାମାନୋନେ ବାପା ମାଙ୍କୁ ପଚାରୁନାହାନ୍ତି ବଡ ହେଇଗଲା ପରେ ଜେଝା ବାଟ ଟରେ ଜେଝା ପଳଉଛନ୍ତି। ମା ର ଦେହ ଖରାପ ହେଲେ ବି ଫୋନ ଟିକେ କଲେ ନା ମତେ ଟାଇମ୍ ନାହିଁ।
ହୁଁ।
ମତେ ଟାଇମ୍ ନାହିଁ ମୁଁ ଯାଇପାରିବିନି ମୁ ପଇସା ପଠେଇ ଦଉଚି ତୁ ହସ୍ପିଟାଲ ପଳା।
ହୁଁ।
ଆଜିକାଲି ପୁଅମାନେ ଏଇଆ କରୁଚନ୍ତି। ଝିଅ ମାନେ ବି ସେ ନା ନା ମତେ ଟାଇମ ନାହିଁ ମୁଁ ଆସିପାରିବିନି। ତ ସିଏ ବି ବୁଝୁନାହାନ୍ତି ଆମ ଆମକୁ ସେଇ ହିଁ ଏ ଦୁନିଆ ଦେଖେଇଚି। ଦୁନିଆକୁ କିଏ ଆଣିଥିଲା। କିନ୍ତୁ ସେ ଯେତେବେଳେ ତାର ପରିଣତ ସମୟରେ ଇଏ ପୁଅ କଣ ଝିଅ କଣ କେହି ନୁହଁ।
ହଁ ସିଏ ନିଜେ ଯେତେବେଳେ ମା ହେବେ ସେ ତେବେଳେ ବୁଝିପାରିବେ ଯେ ଗୋଟେ ମା ର କଷ୍ଟ କଣ। ସେ ନିଜେ ମା ହେବା ପାଇଁ ତାଙ୍କର ସିଏ ଯେତେବେଳେ ପଚିସ ପଚାଶ ଷାଠିଏ ବର୍ଷରେ ପହଞ୍ଚିବେ, ଯେତେବେଳେ ତାଙ୍କ ଙ୍କ ପୁଅ ଝିଅ ମାନେ ତାଙ୍କ ପ୍ରତି ଖରାପ ବ୍ୟବହାର କରିବେ ସେତେବେଳେ ସେମାନେ ବୁଝି ବେ ଯେ ଆମେ ଆମ ମାଙ୍କ ସାଙ୍ଗରେ
କରଉ ହଁ ବୋଲି ଆମ ସାଙ୍ଗରେ ଏଇଆ ହେଲା।
ଏଇଆ ହେଲା। କିନ୍ତୁ ସେମାନେ ଚିନ୍ତା କରୁନାହାନ୍ତି ଯେ ଆମେ ଯଦି ଆମ ମାଆଙ୍କୁ ଙ୍କୁ ଭଲ ପାଇବୁ ସ୍ନେହ କରିବୁ ତାହେଲେ ଆମ ସାଙ୍ଗରେ ଭଲ ହିଁ ହବ ସେମାନେ ସେକଥା କାହିଁକି କରୁନାହାନ୍ତି ଏଇଟା ତ ଏଇ ସମାଜର ସବୁଠୁ ଖରାପ ଦୃଷ୍ଟିକୋଣ। ସବୁ ଜିନିଷ କାହିଁକି କରୁଛନ୍ତି ସେମାନେ। ହଁ ନା ନାଇଁ?
ହଁ ଏବେତ ସେଇଆ ହଁ କ କ।
କର୍ତ୍ତବ୍ୟ କଣ? ଆମେ କଣ କରିବା କଥା କହ?
ଆମର କର୍ତ୍ତବ୍ୟ ଆମେ ତ ପିଲା ମାନଙ୍କୁ ଆଗେ ଭଲ ଶିକ୍ଷା ଦବା।
ହୁଁ।
କି ତେଣ ଯାଆର ଜେଜେ ଜେଜେ ମା ଅଛନ୍ତି ବି ଘରେ କି ଆମେ ତାଙ୍କ କୁ ଯଦି ଆମ ଶାଶୁ ଶଶୁରଙ୍କୁ ଆମ ଆମେ ଯଦି ଆମେ ତାଙ୍କ ପ୍ରତି ଭଲ ବ୍ୟବହାର କରିବୁ। ତାଙ୍କ ଦେହ ପାର ଯତ୍ନ ନବୁ ଆମ ପିଲାମାନେ ବି ଆମଠୁ ସେଇଆ ଶିଖିବେ କି ମୋ ଜେଜେ ଜେଜେବା ମାଙ୍କୁ ମୋ ବାପା ମା ଏମିତି ସେବା କରୁଥିଲେ ଆମକୁ ବି ସେ ସମୟ ଆସିଲେ ଆମକୁ ବି ଆମ ବାପା ମା ର ଏମିତି ଆମେ ବି କରିବୁ ଧୀରେ ଧୀରେ ବୟସ ଅନୁସାରେ ତାଙ୍କର ବି ଇଏ ହବ ଆମେ ତାଙ୍କୁ ଯେଉ ଭଳି ଆମେ ଯଦି ତାଙ୍କ ପ୍ରତି ଖରାପ ବ୍ୟବହାର କରିବା ଆମ ଛୁଆ ବି ସେଇଆ ଶିଖିବେ।
ହଁ ଆମେ ଛୁଆ ମାନଙ୍କୁ ସେଇଆ ହିଁ ଶିଖେଇବା। ଯେ ଆଜିକାଲି ଯୁଗରେ ଛୁଆମାନେ ଯୋଉ ମୋବାଇଲ ବ୍ୟବହାର କରୁଛନ୍ତି ଟିଭି ଦେଖୁଛନ୍ତି ଖରାପ ଜିନିଷ ଶିଖ ଖୁଛନ୍ତି ସେଗୁଡା ନ ଶିଖେଇକି ଆମେ ଛୁଆଙ୍କୁ ଭଲ ଜିନିଷ ଯେମତି ଗୀତା ଭାଗବତ ପଢେଇବା ସେଠି ରାମଙ୍କର ରାମାୟଣ ବିଷୟରେ କହିବା ଛୁଆ ଜାଣିପାରିବେ ଯେ ରାମରାମ କିମିତି ତାଙ୍କ ବାପା ମାଙ୍କ ସାଙ୍ଗରେ ବ୍ୟବହାର କଥିଲେ ତାଙ୍କ ମାଆ କୁ କେତେ ଭଲ ପାଉଥିଲେ ତ ଛୁଆଙ୍କୁ ସବୁ ସେଇ ସବୁ ବିଷୟରେ ଶିଖେଇବା। ପୁରୁଣା ଯୁଗର ଯୋଉ କ ଗୀତା ପଥି ସବୁ ଥିଲା ସେଇ ବିଷୟରୁ ଆମେ ସବୁ ଉ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଜିନିଷ ଶିଖେଇଲେ ସେମାନେ ଜାଣିବେ ନାହିଁ। ବାପା ମା ହଉଛନ୍ତି ପ୍ରକୃତରେ ଭଗବାନ ତ ବାପା ହୁଅନ୍ତୁ ମା ହୁଅନ୍ତୁ ମା କୁ ତ ଜନନୀ ସାଙ୍ଗରେ ଦୁର୍ଗା ମାତାଙ୍କ ସାଙ୍ଗରେ ତୁଳନା କରାଯାଇଛି ଶକ୍ ତି ସାଙ୍ଗରେ ତୁଳନା କରିଛି ତ ମା କୁ ଅପମାନ ଦେବା ମାନେ ସାରା ସମାଜକୁ ଅପମାନ ଦେବା। ତ ମା କୁ ଆମେ ଭଲ ପାଇବା ଜରୁରୀ। ତାଙ୍କୁ ସ୍ନେହ କରିବା ଆଦର କରିବା ସେମାନେ ଯେମିତି ଛୋଟ ବେଳେ ଆମକୁ ଯ ନ କରିଥିଲେ ଆମେ ଛୋଟ ବେଳୁ ହିଁ ତାଙ୍କୁ ସେମିତି ସ୍ନେହ ଆଦର ଯ-ଯ-ଯତ୍ନ କରିବା। ତ ସେଇଟା ହିଁ ଶିଖେଇବା ଶିଖେଇବା କଥା ତ ସେଇୟା ଶିଖେଇଲେ ଆମ ସମାଜ ମଧ୍ୟ ଉନ୍ନତ ହବ ହଁ।
ମୋର ବି ସେଇୟା ଗୋଟେ ସମସ୍ତ ବାର୍ତ୍ତା ଯେ ସବୁ ବାପା ମା ମାନଙ୍କୁ ପିଲାମାନଙ୍କୁ ଭଲ ଶିକ୍ଷା ଦିଅନ୍ତୁ। ଆପଣ ସବୁ ବାପା ମା ମାନେ ବି ତାଙ୍କ ଶାଶୁ ଶ୍ୱଶୁର ପ୍ରତି ସେମିତି କର୍ତ୍ତବ୍ୟ କରନ୍ତୁ ଯିଏ କି ତାଙ୍କ ପିଲାମାନେ ବି ସେଇଆ ଶିଖନ୍ତୁ ଆଗକୁ।
ହୁଁ ସେଇଆ କଲେ ହିଁ ସେମାନେ ଆଗକୁ ବଢି ପାରିବେ।
ହଁ।
ହ ହଉ ତମ ସାଙ୍ଗେ କଥା ହେଇକି ଭଲ ଲାଗିଲା ରଖୁଛି ହୁଁ। ହଁ।